ହ।
ହାଲୋ।
ହାଲୋ।
ମୋ କଥା ଆପଣଙ୍କୁ ଶୁବୁଚି ତ?
ହଁ ଶୁବୁଛି ମୋ କଥା ଆପଣଙ୍କୁ ଶୁବୁଛି? ହଉ କୁହନ୍ତୁ ଶୁଭ ସନ୍ଧ୍ୟା।
ଆଚ୍ଛା କଣ କରୁଚନ୍ତି?
ଏ ବସଚି ଆପଣ?
ମୁଁ ବି ବସଛି ଦୋକାନରେ ବସଛି ଆଉ କଣ କରିବି। ଆଚ୍ଛା ଆପଣ ଫାଙ୍କା ଅଛନ୍ତି?
ହୁଁ ଫାଙ୍କା ଅଛି।
କଥା ହେଇ ପାରିବେ ତ?
ହୁଁ ନିହାତି।
ଆଚ୍ଛା ଆଜି ଟିକେ ଆମେ। ଗଛ ଉପରେ ଆଲୋଚନା କରିବା।
ହୁଁ ହୁଁ ନିହାତି।
ଆଜ୍ଞା ଦେଖନ୍ତୁ। ଗଛ ବା ବୃକ୍ଷ।
ବୃକ୍ଷ ହୁଁ।
ବୃକ୍ଷକୁ ଆମେ କଣ ନା ବୃ କ୍ଷକୁ ଆମେ ଯେହେତୁ ବୃକ୍ଷର ବହୁତ ଗୁଡେ ନାଁ ଅଛି ଦ୍ରୁମ। ମହାଦ୍ରୁମ। ଏମତି ବହୁତ ନାଁରେ ଡ଼କ ଅଛେ ବୁଝିପାରୁଚନ୍ତି ନା ତ। କୁ ଆମର ଯେମତି ଗୋଟେ ସାଙ୍ଗ ବା ସାଥି। ସୁଖ ଦୁଃଖରେ ଆମ କଣ ଭାଗ ନେଇଥାଏ। ସେମତି ଗୋଟେ ବୃକ୍ଷକୁ ଆମେ ଆମର ପ୍ରକୃତ ସାଥି ବା ବନ୍ଧୁ କହିପାରିବା।
ନିହାତି।
ଦେଖନ୍ତୁ।
ବୋ ଆମେ ଯଦି ଗୋଟେ ଗଛ ଲଗେଇବା ଠିକ୍ ଅଛି ଗଛ।
ହଁ।
କଣ ଦବ ଫୁଲ ଫୁଲ ଓ ଫଳ।
ଛାଇ।
ଫୁଲ ଫଳ ଆମୁକୁ ପତ୍ର ଘରିକା ଦେଇଥାଏ। ତୁ କଣ ହବୁ ନା ଯେହେତୁ। ଅ କଣ କର କାଇଁ ନା ଗଛ ଆମୁକୁ ଫୁଲ ଫଳ ପତ୍ର ଇତ କାଠ ଏଗୁରାକ ଆମର ଦର - କାର୍ ସମୟରେ ଆମୁକୁ ଯୋଗାଇ ଦିଏ ଦେଖନ୍ତୁ ମୁଁ କହିବା କଥା। ଗୋଟେ ଆମର ଘରେ ପିଲା ଜନ୍ମ ହବା ସମୟରେ। ଯଦି ଆମେ ଗୋଟେ ଗଛ ଲଗାଇବା ଠିକ୍ ଅଛି କାଲି ସକାଳ। ବା ଭବିଷ୍ୟତରେ ଯଦି ପିଲାଟି ଆମୁକୁ ନ ପଚାରେ ଠିକ ଅଛି ଆଜ କାଲି। ପିଲା ତ ଆପଣ ମାନେ ଜାଣିଥିବେ ନିଜ ବାପା ମାଙ୍କୁ ପଚାରୁନାହାନ୍ତି। ଭାଇ ଭାଇ ଭଉଣୀକୁ ପଚାରୁନାହାନ୍ତି ତ ପଚାରିବା ବୋଲି ଆ ରଖିବାଟା ବି ଆମର ବୃଥା ବୁଝିପାରୁଚନ୍ତି ନା ତ ଗୋଟେ ଗ ଛ ଆମୁକୁ କଉ କରେ ନା ସେ ସମୟରେ ଆମର ସାହାରା ହେଇଥାଏ ଧର ଗୋଟେ ଆମ୍ବ ଗ ଛ ଠିକ ଅଛି ଧର ଗୋଟେ ପୁଅ ଆଉ ଥିଲା ସେ ତା ମା କୁ ପଚାରିଲାନି। କିନ୍ତୁ ଲୋକଟି ସେ ପୁଅ ଜନ୍ମ ହବା ସମୟରେ କି ଝିଅ ଜନ୍ମ ହବା ସମୟରେ କଣ କରୁଚି ନା ଆମ୍ବ ଗଛ ଟେ ଲଗେଇଚି ଠିକ ଅଛି। ଦଶ ବର୍ଷ ପରେ ସେ ଆମ୍ବ ଗୁଛ ଗୋଟେ ବଡ ଆମ୍ବ ଗଛରେ ପରିଣତ ହେଇଚି। ବୁଝିପାରୁଚନ୍ତି ନା? ତ ସିଏ ଯଦି କିଛି ବି କୋଉଠୁ ନିଜର ଆଉ ତ ଶରୀରରେ ବଳ ନଥିବ ନା କାମ କରିବାକୁ ବୃଦ୍ଧ ଅବସ୍ଥାରେ। ବୁଝିପାରୁଚନ୍ତି ନା। ତ ସେ ଲୋକଟା ପୁଣି ଖାଇ ପିଇ ବଞ୍ଚିକି ଚଳିବ ନା ଚଳିବନି? ତ ସେ କଣ କରିବ? ହଁ ଦେଖନ୍ତୁ ଆଜିକାଲି ଯୁଗରେ ଯଦି ଆପଣ ବଡ ବଡ ସହରରେ ଯୋଉଟାରେ ଗଛ ନାହିଁ ଆପଣ ସେଠି ମାଟି ଠାରୁ ଲଗେଇକି ଆମ୍ବ ପତ୍ର ବରକୋଳି ପତ୍ରଠୁ ଲଗେଇକି ବିକ୍ରି ହଉଚି। ବୁଝିପାରୁଚନ୍ତି ନା ତ କଣ ନା ସେ ଲୋକ ବୃଦ୍ଧ ଲୋକଟି ନିଜ ଆମ୍ବ ଗଛ ଡାଳକୁ ନେଇକି ବିକି ପାରିବ। ଆମ୍ବ ଗଛର କାଠ ନେଇକି ବିକି ପାରିବ। ଜାଣୁଚନ୍ତି ଆମ୍ବ ଗଛର କାଠ ହୋମ ଆରିକାରେ ଦରକାର ହୁଏ।
ହୁଁ ହୁଁ।
ଆଉ କିଛି ଖରା ଦିନ ହେଲେ କଣ ଆମ୍ବ ଭରପୁର ହେଲେ ଆମ୍ବ ବିକିକି ବି ଆରାମସରେ ଚଳିପାରିବ।
ନିହାତି।
ସେ ଆମର ଗୋଟେ ପୁଅ ଭଳିଆ ଆମ ସହିତ କାନ୍ଧରେ କାନ୍ଧ ମିସେଇକି ଚାଲିଲା ନା ଚାଲିଲାନି?
ହୁଁ ହୁଁ ନିହାତି ଭାବରେ।
ଆଜ୍ଞା ତ ତା ପରେ ଦେଖନ୍ତୁ। ଆଉ ଗୋଟେ କଥା ଗଛ ଆମକୁ ସବୁଠାରୁ ଅଧିକ ଇମ୍ପୋଟାଣ୍ଟ ହଉଚି କି ଗଛ ଆମକୁ କଣ କରେ ନା ଅମ୍ଳଜାନ ଦିଏ। ବୁଝିପାରୁଚନ୍ତି ନା ଯୋଉଟା କି ମଣିଷ ବଞ୍ଚିବା ପାଇଁ ନିହାତି ଦରକାର।
ହଁ।
ତ ମୋ କହିବା କଥା ଆମକୁ ଗଛ କଣ କଣ ଦିଏ ଆପଣ ସେ ବିଷୟରେ ମତେ କହିପାରିବେ କି?
ହଁ ନିହାତି।
ଆଜ୍ଞା କୁହନ୍ତୁ ତ?
ପ୍ରଥମେ ହଉଚି ଗଛ ଗଛ ଆମେ ନିଶ୍ଵାସ ନେବା ପାଇଁ ଅତ୍ୟାବଶ୍ୟକ ଅକ୍ସିଜେନ ତିଆରି କରେ।
ଆଜ୍ଞା।
ତାପରେ ହଉଚି ଖାଦ୍ୟ ଦିହ ଯେପରି ଫଳ ପତ୍ର ଶାଗ ଇତ୍ୟାଦି। ଯେବେଟ ଯେପରି ସଜନା ଗଛ ଟା ତାର ଆମର ଛୁଇ ତାର ଫଳ ବି ଖାଇପାରିବା। ଛୁଇଁ ଯେପରି ତାପରେ ତାର ପତ୍ର ବି ଆମେ ଭାଜି ଖାଇପାରୁଚେ। ସେ ଗୋଟେ ଉପକାରୀ ଜିନିଷ। ତାପରେ
ଆଜ୍ଞା।
ଛାୟା ଓ ଥଣ୍ଡା ପରିବେଶ ଦିଏ ଅଧିକ ଗଛ ଯୋଉଠି ଥିବେ ଦେଖିବେ ଅଧିକ ମାନେ ସେଠି ଶାନ୍ତି ଲାଗିବ ଥଣ୍ଡା ପରିବେଶ ଟା ଥଣ୍ଡା ଲାଗେ। ତାପରେ ଛାଇ ସହ ଭଲ ଲାଗେ ବସିବା ପାଇଁ ତାପରେ ବର୍ଷା ତାର ସାହାଯ୍ୟ ବି କରେ।
ଆଜ୍ଞା।
ନା ଗଛ ପରିବେଶରେ ଜଳକୁ ସନ୍ତୁଳିତ ରଖେ ଯେପରି ମନେକର। ହଁ ପାହାଡ ଉଚାଳିଆ ଜମି ମାନଙ୍କରେ ଗଛ ଜ ମାନେ ଉଚାଳିଆ ପାହାଡ ମାନଙ୍କର ଯୋଉଠି ଗଛ ଥାଏ। ତାର ପତ୍ର କି ଚେର ରହିଲେ ସହଜରେ ପାଣିଟା ଗଢିକି ମାନେ ଧସେଇ ଆସେନି ମାଟି କୁ ଜଲଦି ଧସେଇ ଦିଏନି ସେ ଗୋଟେ ଇଏ ତାପରେ କାଠ ଔଷଧ ଦିଏନି ବୋଧେ। ବୋହୁତ ପ୍ରକାରର ଗ ଗଛରେ କି ଔଷଧୀୟ ଗଛ ମାନଙ୍କରେ ବୋହୁତ ପ୍ରକାର ଔଷଧ ବି ତିଆରି ହୁଏ।
ଆଜ୍ଞା।
ଅ ତାପରେ କାଠ ବି ଦିଏ। ସେଇଟା ତ ସମସ୍ତେ ଜାଣିଚନ୍ତି। ପ୍ରଦୂଷଣ କମାଏ ଗଛ ବାୟୁ ସଫା ରଖିବାର ପ୍ରଦୂଷଣ ମ-ମଧ୍ୟ କମାଏ।
ଆଜ୍ଞା ତାପରେ ଦେଖନ୍ତୁ ଆଉ ଗୋଟେ କଥା ଗଛ ଆମର କଣ କରେ ନା ମୃତିକା କ୍ଷୟ ହବାରୁ ରକ୍ଷା କରେ କଣ ହୁଏ ନା ବର୍ଷା ଦିନେ ଦେ ଖିବେ ଯୋଉଠି ମା-ମାନେ କଣ ଗଛ ନଥିବ ସେଠିକାର ମାଟି ଧୋଇ ହେଇ ଖାଲ ହେଇଯାଏ କିନ୍ତୁ ଗଛ ଥିଲେ କଣ ନା ମାଟି କୁ ଜାବୁଡିକି ଧରେ ଯାହା ଦ୍ଵାରା ଆମର ମୂର୍ତିକା କ୍ଷୟ ହେଇପାରେନି ଠି କ୍ ଅଛ ତାପରେ ଆମର ଗ ଛ ଦେଖନ୍ତୁ ଗଛ ଆମର ଏତେ ଅତ୍ୟାବଶ୍ୟକ। ଏତେ ଅ-ଅତ୍ୟାବଶ୍ୟକ ହୋଇ ପଡେ ଯେ ଯେହେତୁ ଆମେ କଣ କରିବା ନା ଗଛକୁୁ ଛାଡିକି ଆମେ କୌଣସି ପ୍ରକାର କାମ କରିପାରିବା ନାହିଁ। ତ ଅ କଣ ହୁଏ ନା ଗଛ ତ ଗଛ ଗଛ ଆମକୁ ଏତେ ସବୁ ଦେଲା ପରେ ବି ଲୋକମାନେ କଣ କରନ୍ତି। ନି ଜର ସ୍ୱାର୍ଥ ହାସଲ କରିବା ପାଇଁ କଣ କରନ୍ତି ନା ଗଛ କାଟି ଦିଅନ୍ତି ବୁଝି ପାରୁଛନ୍ତି ନା।
ହୁଁ ହୁଁ ହୁଁ ହଁ।
ତ ଗଛ କାଟିବା ଦ୍ଵାରା ଆମର କି କି ଅସୁବିଧା ହୋଉଛି। ଆପଣ କହିପାରିବେ? ଆବୁଲ ଭାଇ କୋହୁଚି ଫୋନ୍ ଟା ମାଇଲେ ଯେ ଓଠେଇଲୁନି କୁହନ୍ତୁ। ହାଲୋ। ହଁ କୁହନ୍ତୁ ଗଛ କାଟିବା ଦ୍ଵାରା ଆମର କି କି କ୍ଷତି ହୋଇଥାଏ। ଆଚ୍ଛା। ଆଜ୍ଞା। ଆଜ୍ଞା। କୁହନ୍ତୁ। ହାଲୋ।
ହାଲୋ। ହଁ ଟିକେ ଭଏସ୍ ଟିକେ ଶୁଭୁଚି ତ ହଁ। ଆମର ହୋଉଚି ଗଛ କାଟିବା ଦ୍ଵାରା
ବୋହୁରୁ ପ୍ରୋ ବୋହୁତ ପ୍ରକାରର ଆମର ଅସୁବିଧା ର ହୁଚି ଯେପରି ଗଛ କାଟିଲେ ବାତ୍ୟା ଉଁ ବାତ୍ୟା ଟାଇମରେ ମାନେ ଘର ଅଧିକ ଭାଙ୍ଗି ଯିବାର ବି ସମ୍ଭାବନା ଥାଏ।
ଆଜ୍ଞା। ହାଲୋ କୁହନ୍ତୁ କୋହୁନା
ତାପରେ ଗଛ କାଟିଲେ ଅକ୍ସିଜେନ ମାତ୍ରା ବି କମିଯାଏ। ତା ତାପମାତ୍ରା ବଢେ ଗଛ ନଥିଲେ ପରିବେଶ ଅଧିକ ଗରମ ବି ହୁଏ।
ଆଜ୍ଞା
ତାପରେ ବନ୍ୟା ଆସିଲେ ଗଛ ନଥିଲେ ବର୍ଷା ମାଟିରେ ଧୋଇଯାଏ ଓ ବନ୍ୟା ହୋଇପାରେ। ବିଭିନ୍ନ ଜାଗାରେ ଅଧିକ ଜାଗାରେ। ତାପରେ ପଶୁ ପକ୍ଷୀଙ୍କ ଆଶ୍ରୟସ୍ଥଳୀ ବି ହୋଇଥାଏ ଗଛ। ଗଛ କାଟିଲେ ପଶୁପକ୍ଷୀ ଅଧିକ ମାତ୍ରାରେ ଆ କିଛିଟା ମରିଯିବାର ବି ସମ୍ଭାବନା ଥାଏ। ତାପରେ ଆଉ ହଉଛି ପ୍ରଦୂଷଣ ବଢେ। ବାୟୁ ପ୍ରଦୂଷଣ ହଇ ଲୋକ ଲୋକମାନେ ରୋଗରେ ପଡନ୍ତି। ଏବେ ଏବେ ଗୁଟାକ ତାପରେ ପରିବେଶ ସନ୍ତୁଳନ ଭାଙ୍ଗେ। ଯେପରି ପ୍ରକୃତିର ସମତଳ ଅ ଖରାପ ହୋଇଯାଏ। ଗଛ କାଟିବା ଦ୍ଵାରା ପୃଥିବୀରେ ଧୀରେ ଧୀରେ ଅସୁସ୍ଥ ବି ହୋଇ ଆସେ ଏସବୁ କାରଣ।
କିତେ ଆଉଛି ତ ସେ ମୁଁ ଜାଣିନି ହ୍ୟାଲୋ କୁହନ୍ତୁ ହ୍ୟାଲୋ?
ହୁଁ
ହ୍ୟାଲୋ
ହଁ କୁହନ୍ତୁ।
ହଁ କହୁନାହାନ୍ତି?
ହଁ ଗଛ କାଟିବା ଦ୍ଵାରା ଏଇ ସବୁ ଅସୁବିଧାର ସମ୍ମୁଖୀନ ହବାକୁ ପଡେ ଆଉ।
ଆଜ୍ଞା ଆ ଟିକେ ମୁଁ ବ୍ୟସ୍ତ ଅଛି ଆପଣ ଟିକେ କଲ୍ ଟା ଆପଣଙ୍କ ଆଡୁ କାଟିଦେବେ?
ହଉ ଠିକ୍ ଅଛି
ଆଜ୍ଞା।